ରାଧା କୃଷ୍ଣ ଦିଦି ଶୁଭ ସନ୍ଧ୍ୟା କଣ କରୁଛନ୍ତି? ମୁଁ ଏଇ ଟିକେ ଛାତ ଉପରେ ବୁଲୁଛି ଆଉ।
ଆଚ୍ଛା ମୁଁ ବସିଛି ଆଉ।
ହଁ ହଁ ଆପଣ କୋଉଠି ରୁହନ୍ତି?
ଆମ୍ ଆମ ଘର ହଉଛି ବଡ଼ମ୍ବା ନରସିଂହପୁର।
ବଡ଼ମ୍ବା ନରସିଂହଂପୁର?
ଆଜ୍ଞା ହପ୍
ଆପଣଙ୍କ ପଟେ ସେଇଟି ବ୍ରିଜ୍ ତ, ଆମର ହଉଛି କଟକ।
ଆଚ୍ଛା ପ୍ରପର କଟକ?
ପ୍ରପର ର୍କଟକ ମାନେ କଟକ ବାକିଂଡିସ ସରି ବାକି କଟକ ଡିସ୍ଟିକ୍।
ହାଁ ଆଚ୍ଛା।
ହୁଁ-ଆଉ ଏବେ ତ ବର୍ଷା ଖାଲି ହଉଚି।
ହଁ ବା କଣ ବର୍ଷା ହଉଛି ନା, ଛାଡ଼ି ଗଲାଣି ଆପଣଙ୍କ ଆଡ଼େ?
ଆମ ଆଡ଼େ ଏବେ ଛାଡ଼ିଛିବୋଲି ମୁଁ ଟିକେ ଛାତ ଉପରେ ଆସିକୁ ବୁଲୁଚି ତଥାପି ସବୁଆଡ଼େ ପାଣି ଫାଣି ଭର୍ତ୍ତି।
ଅଁ ଅଁ ଆପଣ ବନ୍ୟା ତ୍ ଆଉ
ବନ୍ୟା ତ ଆଉ ତମର ତ ସେଇ ନଦୀ ଫୁଲ ହବ ଆଉ ଭଟାରିକା ଆଉ ବୋଧେ ଦେଖାଯାଉନଥିବେ ମା
ହୁଁ ପାଣି ଏବେ ଆସିବଣିହେରି ପ୍ରବଳ ପ୍ରବଳ ପୁରା ପୁରୀ କଣତ କୁହନ୍ତି ସେଇଟା? ସେପଟେ ତ ବହୁତ ବଢିଆ ବଢ଼ିଆ ଜାଗା ଅଛି, ଟି ବ୍ରିଜ୍ ଅଛି ବୁଲିଆ ପାଇଁ। ସେ ଯୋଉ ମନ୍ଦୀର ଗୁଡ଼ା ଅଛି ନାଁ ବି ଅଛି ତମ ପଟେ ନାଁ?
ହଁ। ର ଅସୁଂବ ହଁ ଅଂଶୁକ ଥରେ ଯାଇଥିଲି। ସିଂହନାଥ ଥରଟେ ଯାଇଥିଲି ଯାତ୍ରା ଦେଖିଥିଲି ଆର ବର୍ଷ ଯାତ୍ରା ହଉଛି ସେଠୀ।
ସିଂଘଂନାଥରେ ରଥଯାତ୍ରା ହଉଛି।
ନାଇଁ ନାଇଁ ସିଂଘଂରଥରେ ଯାତ୍ରା ହବନି ତାଙ୍କ ଠାକୁରଙ୍କର ଯାତ୍ରା ହଉଚି ଏବେ ଟି ବ୍ରିଜ୍ ଆମର ସେଇ ଟି ବ୍ରିଜ୍ ସିୟା।
ଓହୋ ଆଚ୍ଛା! ଆଉ ଆଜି କଣ ରୋଷେଇ କରିଥିଲେ, ହୁଁ।
ଆଉ ରୋଷେଇ ହେଇଥିଲା ଭାତ ଡାଲି ଯୋଉ ସେ ବେସର ଦେଇକି ରନ୍ଧା ହେଇଥିଲା ଆଉ ଶାଗ ଭାଜିଥିଲେ।
ଆପଣଙ୍କ ମ୍ୟାରିଡ କେଦିଦି?
ହଁ।
ଅଁହଁ ଖାଉସ୍ ୱାଇଫ୍।
ନାଇଁ ମୁଁ ଗୋଟେ ପ୍ରାଇଭେଟ ସ୍କୁଲରେ ପଢ଼ଉଛି ଟିଚର ଅଛି।
ଆପଣ ଟିଚର ଅଛନ୍ତି ଯାହା ହଉ ମୁଁ ଜାଣିକି ବହୁତ ଖୁସି ଲାଗିଲା। କଣ ପଢାନ୍ତି? ମୁଁ ଦିଦି ପିଜି ପାଇଁ ପଢ଼ାପଢ଼ି କରୁଛି।
ଆଚ୍ଛା ଭଲ ମୁଁ ପଢ଼ାଏ ଇଂଲିସ୍। ହିନ୍ଦୀ କ୍ଲାସ୍ ଫୋର୍ ପର୍ଯ୍ୟନ୍ତ।
ଆଚ୍ଛା ଆଚ୍ଛା ଇଂଲିସ୍ ଆଉ ହିନ୍ଦୀ ପଢାନ୍ତି।
ହଁ।
ହୁଁ ଏବେ ତ ଏବେ ମତେ ଗୋଟେ କଥା କୁହନ୍ତୁ ଏବେ ଯୋଉ ଚେଞ୍ଚ ହେଇଛି ଇଂଲିସ୍ ବହି ଆପଣଙ୍କୁ କେମିତି ଲାଗୁଛି।
ପ୍ରାଇଭେଟ ତ ଆମର ସେଇ ବହି ହିଁ ରହୁଚି। ପାଇଭେଟ ସ୍କୁଲରେ ଆଉ ଗମେଟ୍ ତମ ହେ ତ ମତେ ଠିକ ଲାଗି ଅ ଠିକ୍ ନାହିଁ ବହି ଏତେ।
ହୁଁ।
ହେୟ୍ ଭାବୁ ଆମେ କଥା ହଉଥିଲୁ ଷ୍ଟାଫ୍ ବସିକି ଏମିତି କଣ ଏଇ ର୍ବଷ ସବୁ କରିଛନ୍ତି ବହି ଗୁଡ଼ାକ। ପିଲା କଣ ପଢ଼ିବେ ସେଥରୁ।
ପିଲାଙ୍କୁ ଯୋଉ ଦିନ ଇଂଲିସ୍ ଥିବ ଆପଣ ତାଙ୍କୁ ରଜଦୋଳି ପଢ଼େଇ କି ଛାଡ଼ିବେ।
ହେହେଁ
ନହେଲେ ତାଙ୍କୁ କହିଦେବେ ଦୋଳି ଗୋଟେ ଘରେ ବାନ୍ଧିଦିଅ ଖେଳିକି ଆସ।
ଆରେ ଏଇନା ସ୍କୁଲ୍ ରେ ବାନ୍ଧିଦେବା ଖେଳିଦେବେ ଆଣ ଏଠି ରଜ।
ସରିଗଲା ଇଂଲିଶ୍ ସରିଗଲା ଏକ୍ଜାମ ଚାଲ ଦୋଳି ଖେଳିକି।
ସେଇଟା ପ୍ରାଟିକାଲ।
ମାନେ ଆଗରୁ ଆମେ ଭାବୁଥିଲେ କିଛି ଗୋଟେ ଚେଞ୍ଜ୍ ହେଲେ ଆମ ପାଇଁ ଭଲ ସତ ନା ନାଇଁ କିଛି ନୂଆ ଶିଖିବା ନୂଆ ଜାଣିବା କିନ୍ତୁ ଏବେ ଏସବୁ
ପିଲାଦିନ ରୁ ପଢ଼ିକି ଆସୁଛେ ସେଇ ପାଠ ସେଇ ପାଠ କିଛି ଚେଞ୍ଜ୍ ହଉ ଆମେ ବି ଚାହୁଁଥିଲେ ଯେ ଏମିତି ଚେଞ୍ଜ୍ ହେବ ଏଇଟା କଳ୍ପନା ବାହରେ।
କଳ୍ପନା ବାହରେ ପିଲା ଫିଲ୍ମ ଦେଖିକି ଯିବେ। ପିଲା ତାପରେ ଦୋଳି ଖେଳିବେ କାଉକୁ ଗୋଟେ ମୟୂର ବୋଲି ରୂପ ଦିଆଯିବ କାଉ କେବେ ମୟୂର ହେଇ ନା ମୟୂର କେବେ କାଉ ହେଇପାରିବ କାଉର ଭୂମିକା ତା ଜାଗାରେ ଗୁରୁ୍ତ୍ୱପୂର୍ଣ୍ଣ ମୟୂରରୁ ବି ସେଇ ଭଳିଆରେ କାଉକୁ ଏମତିି ଚିତ୍ର ଆଙ୍କିଛନ୍ତି ସେ ନୁହଁକି ତାକୁ ଇନ୍ଷ୍ଟାରେ କହୁଛନ୍ତି ଗୀତ ମୟୂର ଭଳିଆ କଣ କହିବି ଆଉ। ଶିକ୍ଷା ଅନୁଷ୍ଠାନ ଏବେ କଣ କହିଲେ ବୁଡ଼ିବା ଭାସିବା ଉପରେ ଲାଗିଲାଣି ହୁଁ ଖେଳ ଏବେ ତ ହେଇଗଲାଣି ପୁରା ପୁରୀ ମାନେ କଣ କହିଲ ସେ ମାର୍କେଟ ରେ ଯୋଉ ବିକ୍ରି ହେଲା ଭଳିଆ ନହେଲେ ପୁରା ଖେଳ।
ଏଆ କିଛି ଫ୍ୟୁଚର ନାହିଁ କି ସେଇଆ ଟେନସନ୍ ଲାଗୁଛି ଯେ ଫ୍ୟୁଚର କଣ ଛୁଆ ମାନଙ୍କର। ଆମର ତ ଯାହି ତାହିକି ଆମେ ଚଳିଗଲା।
ହୁଁ ନା ଆମ ଏଇଥରେ ବି ଚାଲିବ ଯଦି ଏଇଭଳିଆ ମାନେ କଣ ହଉଛି ଏଇଭଳିଆ ଯଦି ଶିକ୍ଷା ଚାଲିଲା ତାହେଲେ ଏଇଭଳିଆ ବି ଆମର ଚାଲିବ ସମାଜ।
ସେଇବା କଣ ହବ ସମାଜର ଭବିଷ୍ୟତ ସେଇଆ ଚିନ୍ତା
ହଁ
ନି ଆମର ମୋର ସୁଆଦୁଛି ଉଁ
କଣ କହିଲେ ଆପଣଙ୍କର
କହିଲି ମୋର ବି ପୁଅ ଟେ ଅଛି ମୁଁ ବି ତା ମାନେ ପାଠ ଗୁଡ଼ାକୁ ନେଇକି ବି ଚିନ୍ତା ଯେ କଣ କରିବ ଇଏ ଭବିଷ୍ୟତରେ କଣ ହବ ଆଙ୍କ ଭବିଷ୍ୟତ।
ହୁଁ ନାଇଁ ଆପଣ ତ ନିଜେ ଟିଚର ଘରେ ବି ପିଲାକୁ ପଢ଼େଇ ପାରିବେ ହ ବା ଆମେ ଏମିତିରେ ବି ପଢେଇ ପାରିବେ ସେଇଟା ଛାଡ ଗୋଟେ ଚେଞ୍ଜନେସ୍ ଚେଞ୍ଜ୍ ଆସିଛି ଦେଖାଯାଉ ଏ ବର୍ଷ ପିଲାଙ୍କ ଭିତରେ କେତେ ଖୁସି ର ସହିତ ସେମାନେ ସେଟାକୁ ଆସେ ସେପ୍ଟ୍ କରୁଛନ୍ତି।
ଦେଖିବା କଣ ହଉଛି।
ହଁ ଆଉ ବାକି ରହିଲା ତମ କଥା ତମକୁ ତ ଯାହା ଦେଲେ ତମେ ପଢ଼େଇବ। ସତ କଥା କି ନାଇଁ ଯାହା ଦେଲେ ବି ତମେ ପଢ଼େଇବ। ଚାନ୍ସ ନାହିଁ ତାକୁ ତମେ ସ୍କିପ୍ କରିବାର।
ସେଇ କଥା ଆମକୁ କଷ୍ଟ ଲାଗିଲା ଆମେ ଇଚ୍ଛା ହଉନଥିବ ପଢେଇଆକୁ କିନ୍ତୁ କଣ କରିବା ପରୀକ୍ଷା
ଇଚ୍ଛା ଇଚ୍ଛା ନଥିଲେ ବି ତମେ ସେ ନିମ୍ବୁଡା ନିମ୍ବୁଡ଼ା ଗାଇକି ହିଁ ଆସିବ ଦିଦି। ତମେ ଗୀତ ଲଗାଅ ଗୀତ ଲଗାଅ ଫୋନ ରେ କି ଭିଡିଓ ଦେଖାଅ କିନ୍ତୁ ତମେ ସେଟା ଗାଇକି ଆସିବା କଥା ହିଁ ଆସିବ।
ସେ ଯୋଉ କିଏ ଗୋଟେ ଗୋଟେ କମେଡି଼ କରିକି ଛାଡ଼ି ଦିଏ ନିମ୍ବୁଡ଼ା ନା ମୁଁ ଆଉ ପଢ଼େଇ ପାରିବିନି ଯାଉଛି ଘରକୁ ପଳେଇବି।
ନାଇଁ ସେ ଯୋଉ ଆମର ଜଗତସିଂହପୁରୁ ସେ ଯୋଉ କମେଡି଼ଆନ୍ ଅଛି ସିଏ ବଢି଼ଆ କୁହେନି ସେ କହୁଛି ଆରେ କଣ ମୁଣ୍ଡ ଉପରେ ଧରିକି ସେ ଲେମ୍ବୁ କାଟିବା ପାଇଁ ଆସିଲାଣି କଣ ଗୁଣି ଗାରେଡି଼ ଅ ଛି ନା କଣ ଏ ମୁଁ ଏରା ପଢ଼େଇବିନି ମୁଁ ମୋର ଯାଉଛି ବହି ଫୋପାଡ଼ି ଦେଇକି ପଳେଇବ ସେଇଭଳିଆ ହବ ଆଉ। ନା ନା ଶି ଯାଉ ଏତିକି ତ ମାନେ ୟୁପି ସ୍କୁଲ ପିଲାମାନଙ୍କ ର ଏମତି କରିଛନ୍ତି। ହାଇ ସ୍କୁଲ ପିଲାମାନାନଙ୍କର କଣ ନକରିଥିବେ କଣ ଯଦି ଚେଞ୍ଜ କରିଦେବେ ସରିଗଲା ଆଉ।
ସେଇଆ ବା କଣ ହେଇଛି କେଜାଣି।
ହୁଁ।
ହାଏ ସ୍କୁଲ ପିଲାଙ୍କ କଥା ଆଉ ଜାଣେନି।
ଆପଣ କଁ ବି ଇ ଡି କରିଥିଲେ?
ନାଇଁ ବି ଇ ଡି କରିନି ଏଇ ଯେ ମାନେ ଚିହ୍ନା ଥିଲେ ସାର୍ ତ ଅଁ କଣ ଘରେ ବସିବି ବୋଲି କି, ହଁ।
ଭଲ କିଛିଟା ମାନେ ଆପଣଙ୍କର ବି ଟାଇମ୍ ପାସ୍ ହେଇଯିବ ଆଉ ଖର୍ଚ୍ଚ ପାଇଁ ବି କିଛି ବାହାରି ପଡି଼ବ ତା ସହିତ ପୁଣି ପିଲାମାନଙ୍କ ସହିତ ରହିଲେ ତ ମାଇଣ୍ଡ୍ ଫ୍ରେଶ ପୁରା ପୁରି ଆଉ।
ହଁ ନା ଦିନେ ଦିନେ ମାଇଣ୍ଡ୍ ଟା
ହଁ କେଚେ କେଚେ ହଁ କେଚେ କେଚେ ହଉଥିବେ ଯେ ମୁଁ ବି ଥିଲି ଆଗରୁ ଗୋଟେ ସ୍କୁଲରେ ମୁଁ ବି ଥିଲି ସ ସେଠି ନା ମୁଁ କିନ୍ତୁ ପଢ଼ଉନଥିଲି କମ୍ପୁଟର ଲାଇନ୍ ରେ ହିଁ ଥିଲି।
ହଁ।
କିଛି ନାଇଁ ମୁଁ ରହିଥାନ୍ତି ସେଠି ସାଲେରୀ ଟିକେ ଭଲ କଲେନି ବୋଲି ଛାଡ଼ିଦେଲି।
ହୁଁ ନାଇଁ ପରିଶ୍ରମ କରିବ ସାଲେରି ଭଲ ନଥିଲେ କଣ ହବ।
ପରିଶ୍ରମ ତ ନିହାତି ସମସ୍ତେ କ ପରିଶ୍ରମ କରୁଛନ୍ତି କିଛିଟା ମାନେ ତାଙ୍କ ପ୍ରାପ୍ତ୍ୟ ପାଇଁ ସେଟା ଯଦି ଠିକ୍ ସେ ନ ମିଳିଲା କିଛି ଲାଭ ନାହିଁ ସତ ନା ନାହିଁ?
ସେଇଆ ଆମକୁ ବି ସେମିତି କିଛି ମିଳୁନି ସେତେଟା କିନ୍ତୁ ପିଲାଙ୍କ ସାଙ୍ଗରେ ଘରେ ବସିଛେ ହଁ।
ଘରେ ବସିଆ ଅପେକ୍ଷା ଇଏ ଗୋଟେ ଚାଲୁ ଆଉ ସଂସ୍ଥା ଆଉ ଆଉ ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଘରେ ବାପା, ବୋଉ, ମୁଁ ପୁଅ ଏମିତି ଆଉ।
ଆଚ୍ଛା ସମସ୍ତେ କଣ କଣ କରନ୍ତି?
ଆମର ବାପା ଜଳଖିଆ ଦୋକାନ ଦେଇଛନ୍ତି।
ଆଚ୍ଛା।
ଆ ସେ କାମରେ ତ ଲା ଘରେ ସମସ୍ତେ ଲାଗିଛନ୍ତି ଆଉ।
ଓହୋ। ତାହେଲେ ବଡମ୍ବା ନରସିଂହପୁର ଗଲେ ଦିଦି ତମ ନାଁ କହିକି ମୁଁ ଖାଇପାରିବି ତମ ମାର୍କେଟରୁ ତମ ଦୋକାନରୁ।
ହଁ ହଁ ସିଓର।
ଆଚ୍ଛା, ଯାହା ହଉ ଭଲ। ବର୍ଷା ଦିନ ଭଲ ସେଲ୍ ହଉଥିବ ବର୍ଷା ହଉଛି ନା।
ନାଇଁ ନାଇଁ ବର୍ଷା ଦିନେ ବେପାର ପୁରା ମାନ୍ଦା ଦୋକାନ ଖୋଲୁ ନାହାନ୍ତି। ହଁ ରୋଷେଇ ଜାଣିଛି ମୁଁ।
କଁ ରୋଷେଇ କର?
ସବୁ ଯାହା ଏଭ୍ରିଥିଂ ଯାହା ଜ ଦବ ମୁଁ ରୋଷେଇ କରିଦେବି।
ଇ ହିଃ ହିଃ ଯାହାଦବ ରୋଷେଇ କରିଦେବି ମାନେ କଣ ସନ୍ତୁଳା ଦିଦି ଜାଣିଛ ତମେ? ଅଫେଣ୍ଟିକ୍ ଖାଦ୍ୟ ଆମ ଓଡ଼ିଆର ସନ୍ତୁଳି କେମିତି ବନାନ୍ତି ମତେ ଟିକେ କହି
ସନ୍ତଳା ଆମର ଆ ପ୍ରଥମେ ପାଣିଟାକୁ ବସେଇବ। ପରିବା ଆମର ପଡ଼େ ସେ ତିରେ ଏ ଗ୍ୟାସ ଅନ୍ କରିବ।
ହଁ ଆଗ ହଁ ସେଇଟା ନହେଲେ ତ ସବୁ ପାଣି ବସେଇକି ସେମିତି ବଇଥିବି ମୁଁ ହଁ।
ହି ହି କି ଚା? ବାସ୍। ତାପରେ ହେଇଠୁ ଘରେ ବସେଇକି, ହେ ହେ ତାପରେ ତାପରେ ହେଇଠୁ ଲୁଣ, ହଳଦୀ ଆଗ ପକେଇଦବ ତାପରେ ପରିବା ପକେଇବା ବୋଲେ, ସାରୁ ସାରୁ, ଆଳୁ, ବାଇଗଣ, ବାଇଗଣଟା ଲାଷ୍ଟରେ ପକେଇଲେ ଭଲ। ଆଗ ସାରୁ, ଆଳୁ ପକେଇଦବା, ତାପରେ ଝୁଡ଼ଙ୍ଗ ମୁଁ ଯାହା ପକଉଛି କହୁଛି, ଝୁଡ଼ଙ୍ଗ ତାପ ତାପରେ ଅଲଗା ପରିବା ଯଦି କିଛି ଥିବ, ଯେମତି ପୋଟଳ ହେଲା କାଙ୍କ ଙ୍କଡ଼ ହେଲା, ପୋଟଳ, କାଙ୍କଡ଼, ନାଇଁ ନାଇଁ କୁନ୍ଦୁରି ପକାନ୍ତିନି। ତାପରେ ସେଇଟା ପକେଇବା, ହଁ କଖାରୁ ରୁକୁ ମୁଁ ବେଳେ ବଳେ ପକାଏ, ସେଇଟା ମିଠା ମିଠା ଲାଗେ ବୋଲି ମୁଁ ପ୍ରାୟ ଟାଇମ ପକାଏନି, ଯଦି ଥିବ ପକେଇଦେଉଛି ଆଉ।
ଆଚ୍ଛା। ହଁ ପକେଇଦେଲି ମୁଁ ପକେଇଦେଲି, ହଁ। ଗ୍ୟାସ ଲଗେଇଛି, ଜଲ୍ଦି କୁହ, ମୋ ପାଣି ଫୁଟିଲାଣି, ହୁଁ।
ପାଣି ହେ ପାଣି ଫୁଟିଲା ବେଳେ ସେତକ ପକେଇଦବ ଆଉ। ତାପରେ ଛୁଇଁ, ସଜନା ଛୁଇଁ ହଁ ସଜନା ଛୁଇଁ ଥିଲେ, ସଜନା ଛୁଇଁ ପକାଏ ତାପରେ ଲାଷ୍ଟକୁ ସଜନା ଛୁଇଁକି ବାଇଗଣ ପକାଏ। ହଁ ସେଇଟା ଫୁଟି ସାରିଲା ପରେ ବଡିଟାକୁ ଆମେ ଏପଟେ ତେଲରେ ଭାଜିବା। ତାପରେ ଅଦାକୁ ଲଙ୍କ ସରି ରସୁଣକୁ ଲଙ୍କା ଛେଚିବା ତାପରେ ତେଲ ପକେଇକି ସୋରିଷ ଫୁଟେଇବା
ଖାଲି ସାଉଣ୍ଡ ହବନି, ସାଉଣ୍ଡ ଲେସ୍ ଛେଚା ହଉଛି ହଁ।
ହେ ହେ, ତାପରେ ସେଇ ରସୁଣ ଛେଚାଟା ଫୁଟେଇବା ତାପରେ କହିଲି ବା ସୋଡିଷ ଆଉ ଶୁକିଲା ଲଙ୍କା ଆଉ ଇଏ ତ ଯୋଉ ରସୁଣକୁ ଲଙ୍କା ଛେଚା ହେଇଥିବ ସେଇଟା
ହୁଁ।
ନାଇଁ ଅଦା ନୁହଁ, ରସୁଣକୁ ଲଙ୍କା।
ରସୁଣକୁ ଲଙ୍କା। ତାପରେ ସେତିକ ସିଝା ଜିନିଷ ତା ଦେହରେ ଢାଳିଦବା, ଛୁଙ୍କ ମାରିଦେଲେ ସଇଲା ଓଡ଼ା ହେଇଗଲା ଆମର ମର ଓଡିଆ ଖାଦ୍ୟ, ଆରେ ହଁ ବଡିଟା ପଡିନି ଆରେ ହେ ସରି ସରି ବଡ଼ି ପଡିିନି, ସ୍ଵାଦ ଅନୁସାରେ ଲୁଣ ପକେଇବାକୁ ଆମେ ପୁରା ଭୁଲି ଯାଇଛୁ। ଯଦି ଆପଣ ଲୁଣ ଆଡ କରିବା ପାଇଁ ହୁଁ। ଅଲଣା ଲାଗିଲା ଆମେ ଯେହେତୁ ଲୁଣ ଖାଇଆକୁ ପସନ୍ଦ କରୁନୁ ହଁ। ଆପଣ ଲୁଣ ଖାଇବେ ତ ଲୁଣ ପକେଇକି ଖାଇବେ। ଯିଏ ନଖାଇବ ସିଏ ସେମିତି ସୁପ୍ ଟାଇପର ଖାଇପାରିବ।
ଗାନ୍ଧିଜୀ କହିଥିଲେ ଲୁଣ ପକେଇବନି।
ଅଁ ଗାନ୍ଧିଜୀ ଲବଣ ସତ୍ୟାଗ୍ରହ ଯାଇଥିଲେ ସେଥିପାଇଁ କହିଥିଲେ ମୁଁ ଲୁଣ ଖାଇବିନି। ତାଙ୍କ ସ୍ତ୍ରୀ ଥିଲେ ବେଲି ସେ କଥା ମାନୁଥିଲେ, ଆମେ ତାଙ୍କ ସ୍ତ୍ରୀ ନୁହଁ ଆମେ ମାନି ପାରିବୁ ନାହିଁ। ଆମେ ଲୁଣ ପକେଇକି ଖାଇବୁ। ଆଇଦର ବି ପି ବଢୁ, କି ନ ବଢୁ।
ଲୁଣଟା ପକେଇକି ସ ପକେଇବାକୁ ସମ୍ପୂର୍ଣ୍ଣ ଭୁଲି ଯାଇଚେ, କଣ କରିଆ ପଛରେ ପକେଇଦବା।
ତାପରେ ତମେ କହୁଛ ସନ୍ତୁଳା ତମେ ଏମତି ବନାଅ ନା? ମୋ ମମି ବନାଏ ସନ୍ତୁଳା, ଯେଦି ତମେ ବିଶ୍ୱାସ କର ସେ ସନ୍ତୁଳାରେ ଯେତିକି ପାଣି ଥିବ ଆଉ ଯେତିକି ଆଳୁ ଥିବ ମୁଁ ଖାଇବି ଆଉ ବାକି ତମେ ଯେତିକି ଫଳ କହିଲ ନା, ସବୁ ମୁଁ ମମି ପାଇଁ ସାଇଡରେ ଥୋଇ ଦେଇଥିବି। ମମି କହିବ ଆରେ ଇଏ କଣ? ମୁଁ କହିବି ଇଏ ହଉଛି ସେଇ ଜିନିଷ, ଯୋଉଗୁଡାକୁ ଖାଇଲେ ମୁଁ ତଣ୍ଟି ଯାଏଁ ତ ମାନେ ବିନା ଇ ଇଚ୍ଛାରେ ଗିଳିବି, ଆଉ ବାକି ସିଏ ମନକୁ ମନ ଗଳିଯିବ, କିନ୍ତୁ ମୁଁ ତାକୁ ଗିଳି ପାରିବିନି। ଭାରି କଷ୍ଟ। କିନ୍ତୁ ଦେହ ପାଇଁ ଯୋଉଟା ଭଲ, ସେଇଟାକୁ ଆମକୁ ଭଲ ଲାଗେନି ଖାଇବାକୁ ନା।
ନାଇଁ ଆଗରୁ ହେମତି ମାଛ ଫାଛ ଥିଲା ଏବେ କିନ୍ତୁ ସବୁ ଖାଇବାକୁ ପଡୁଚି।
ଆଉ ଦିଦି ତମେ ବାହାହେଇ ସାଇଲଣି ନା ତମେ ସବୁ ଖାଇବ ତମର କିଛି ଚାନସ୍ ହିଁ ନାହିଁ ତମେ ଯାହା ଦେବେ ତମେ ଖାଇବ ଆଉ ତମୁ ଯାହା ଦେବେ ତମେ ରୋଷେଇ ବି କରିଦବ। କି ହଁ କିନ୍ତୁ ମୁଁ ସେତିକି ଆମେ ସେତିକି କରିପାରିବୁନି ଆମେ ଏବେ ଝିଅ ଅଛୁ ନା ଆମେ ସେତିକି କରିପାରିବୁନି। ଏବେ କଷ୍ଟ ଲାଗୁଚି ଆମେ ଯେତେବେଳେ ତମ ଷ୍ଟେଜେକୁ ଯିବୁ ବାଧ୍ ହଁ ତମ ଷ୍ଟେଜକୁ ଯେତେବେଳେ ଯିବୁ ନାଦିକି ଖାଇବୁ ଆଉ ମମି ଫୋନ କରିବ ଝିଅ ତୁ କଣ କରି ଯୋଉ ମମେ ସନ୍ତୁଳା କରଥିଲି ତୁ ଯେମିତି କୋହୁଥୁଲୁ ସେମତି କରଚି। ଏମତି ଆଉ ତମେ ହସୁଚ କାଇଁ ଦିଦି।
ସେଇଟା ବି ସତ ସେଇଟା କୋହୁଚ ହସ ଲାଗିଲା ତ ଆ ହସିଆନି ହସିଲେ ଭଲ ସ୍ୱାସ୍ଥ୍ୟ ପାଇଁ ଭଲ।
ହସିଲେ ଭଲ ଯେ କିନ୍ତୁ ମତେ ଲାଗିଲା ମୁଁ ଟିକେ ବେଶୀ କମେଡି କରିଦୋଉଚି।
ହେ ନାଇଁ ମ କମେଡ଼ି ରହିବା ଲ ଦରକାର ଲାଇଫରେ।
ଉଁ ନାଇଁ ମୁଁ ଏମତି ଟିକେ କଥା ହୁଏତ। ମୁଁ ଏମତି ଟିକେ କଥା ହେଇଯାଏ ମତେ ସମସ୍ତେ ସେଥିପାଇଁ ଭଲ ପାଆନ୍ତି।
ଭଲ ଭଲଲାଗିଲା ତମ ସାଙ୍ଗେ କଥା ହେଇକି।
ଥାଙ୍କ୍ ୟୁ ମତେ ବି ଭଲଲାଗିଲା ତମ ସହିତ କଥା ହେଇକି।
ହୋଉ ଆଉ ପର ଲଗେଇବେ କେତେବେଳେ।
ପରେ ଲଗେଇବ ଏବେ କାହିଁ କଥା ହବନି ଏବେ କଣ କରିବ କି ତମେ କଣ ଠାକୁର ପୂଜା କରିବ? ହାଲୋ।
ହୁଁ କୁଅ ହଁ କୁହ।
ଦିଦି ଠାକୁର ପୂଜା କରିବ?
ହଁ ଟିକେ ସନ୍ଧ୍ୟା ଦେବିତ।
ହୋଉ ହୋଉ ଠିକଅଛି ଠିକଅଛି ଠାକୁର ପୂଜା କରିବ ମ